ହଁ।
ହଁ ଆପଣ ଏବେ ଫାଙ୍କା ଅଛନ୍ତି?
ହଁ ଫାଙ୍କା ଅଛି ଅଧଘଣ୍ଟେ ପାଇଁ ଫାଙ୍କା ଅଛି।
ଓହୋ ନାଇଁ ମୁଁ ସେଇଥିପାଇଁ ଫୋନ କରିଥିଲି ତ ମୁଁ ସକାଳ ବେନୁଆ ଟିକେ ଫୋନ କରିଥିଲି କାରଣ କିଛି କାମନଥିବ
ହୁଁ। ଆମ ତ ସବୁବେଳେ ସକାଳୁ ଉଳି ଖାଇବା ପିଇବା ସଇଲା ପୁଣି ଗାଧୁଆ ପାଇଁ ରୋଷେଇ ହବ। ଏଇ ଟାଇମ ଟା ଟିକେ ଫାଙ୍କା ମସଲା ମସଲି ବାଗେଇମି ଆଇଁଷ ମାଇଁଷ ଆସିବ ଆଉ। ଆଉ କାମ ସବୁବେଳେ ଫାଙ୍କା କେତେବେଳେ ନଥାଏ। ହୁଁ ଏଇ ଦଶ ପନ୍ଦର ମିନିଟ୍ ଅଧଘଣ୍ଟେ ଟିକେ ଫାଙ୍କା ଆଉ।
ହଁ ହଁ ସେଇ ଆପଣଙ୍କର ଆଜି ତାହେଲେ କଣ ଆଇଁଷ ହଉଛି?
ସେଏ ଆସି ନାହିଁ ତ ସେଇଥିପାଇଁ ତ ବସିଛି। ଏଇ ସମୟ ଟା ଫାଙ୍କା ଅଧ ଘଣ୍ଚେ ଆସିନି କଣ କରିବି ଆଉ ଆଇଁଷ କଣ ଆସିବ ଆସିନି ଆଉ। ଅଣ୍ଡାକି ମାଛିକି ଚିକେନ କଣ ଆଣିବେ ଆଉ। ମସଲା ବାଗେଇକି ବସିମି ଯାହା ଆଣିବେ ରାନ୍ଧିବି ଆଉ। ଭାତ କରିସାଇଲିଣି ଆଉ।
ଓହୋ ହଁ ଆମର ମୁ ସେ ଏପର୍ଯ୍ୟନ୍ତ କିଛି ଆଇଁଷ ହେଇନି ମୁଁ ଏଇ ଅଣ୍ଡା ପିଠା ଖାଇଥିଲି ଯାହା ଗାଧେଇକି ଆସିକି ଆଜି ତ ଉଠିଲା ବେଳକୁ ଟିକେ ଲେଟ୍ ହେଇଗଲା କାରଣ କାଲି ରାତିରେ ଶୋଇଲା ବେଳେ ଲେଟ୍ ହେଇଯାଇଥିଲା। ଏ ଯୋଉ ଗରମ ହଉଛି ରାତିରେ ଆଉ କଣ ମାନେ ଅଧିକ ମାନେ ଜଲଦି ସୋଇ ହଉଛି ପ୍ରଭୁ ତ ହଁ କାଲି ହଉଚି ଟିକେ ଥ ଥଣ୍ଡା ଲାଗୁ ଥିଲା। କାରଣ ସନ୍ଧ୍ୟାବେଳେ ଟିକେ ଅଧିକ ଟିକେ ବର୍ଷାର ବର୍ଷା ତ ହେଇନି। ଖାଲି ପବନ ହେଇଯାଇଥିଲା।
ଆମ ପଟେ ବର୍ଷା ଯୋଆର ପବନ ଘଡଘଡି ବିଜୁଳି। ଧୁମାଳିଆ ହେଇକି ସବୁ ଗଛ ବୁଛ ଭାଙ୍ଗି ପକେଇଛି ଧୋଳି ସବୁ ଉଡେଇକି ଦୋକାନ ପତ୍ର ସ ଡବାଡବି ସବୁ ପକେଇଦେଲା। ଲୋକମାନେ ସବୁ ହେଟି ଟିଏଲ୍ ରାସ୍ତାରେ ଆସି ଦୋ ଦୋକାନ ଭିତରେ ପଶିକି ରହିଲେ ରାସ୍ତା କରରେ ଛିଡା ହେଲେ ଯୋଅର ବର୍ଷା ହେଇଛି। ଆପଣଙ୍କ ଆଡେ ସେଇ ପବନ ଟା ଥଣ୍ଡା ପଡିଯାଇଛି ଆଉ।
ହଁ ମୋ ବାପ କ ତ କାଲି ଯାଇଥିଲେ ଭଦ୍ରକ ଆଡେ। ସେ କହୁଥିଲେ କି ତାଙ୍କ ସାଙ୍ଗ ସହିତ ଯାଇଥିଲେ। ତାଙ୍କ ଗୋଟେ କାମ ଥିଲା ଆଉ ସେଇ ହିଁ କହୁଥିଲେ କିଏ ସେଇଆଡେ ପୁରା ବହୁତୁ ସାରା ବର୍ଷା ହେଇ କିଏ ମାନେ ଜୋର ସେ ମାନେ ବହୁତ୍ ଯୋର୍ ସୋରେ ବାତ୍ୟା ହୁଏ। ସେମିତି କାଲି ପୁରା ହେଇଛି ସେ ବି ବହୁତ ହଇରାଣ ହେଇଯାଇଚନ୍ତି। ସେଏ ତାଉ ତାଙ୍କ ସାଙ୍ଗ ସେଇ ତିନିଟା ଚାରିଟା ବେଳେ କଣ ବାହାରିକି ଆସିବେ। ସେଇ କୋଉ ଦୋକଙ୍କ ଯାତରେ ଥିଲେ ଆସିଲା ବେଳକୁ ରାତିର ଏ ଦଶଟା ଏଗାରଟା ହେଇଗଲା।
ସେଇ ପା ଆମ ଆଡେ ସେଇ ବର୍ଷା ପବନ ହେଇଛି ବୋଲି ତ ପଡା ଯିବା ଆସାବା କରେ ବହୁତୁ ତକଲିପି ହେଇଚନ୍ତି ସବୁ ଡେରି ହେଇଗଲା। ଆସିବା ଦୂର ବାଟୁ ଯେ ଯାଇଚନ୍ତି ଯିବା ଆସିବା କରିବୁ ଟିକେ ରାତି ହେଇଯାଉଛି ଆଉ କଣ। ଯୋଅର ବର୍ଷା ପବନ ହେଇ ଗଛ ଗୁଛ ଭାଙ୍ଗି ଦେଇଚି ଇଲେଟ୍ରି କାଟି ଦେଇଛି। ଲୋକ ହଇରାଣ କାଲି ରାତିରେ ଶୋଇବା ପାଇଁ। ବହୁତ ଯୋଉ ଗରମ ହଉଛି ବର୍ଷା ହେଲେ ବି ଗ ଗରମ କଣ ଛାଡୁଛି ଥଣ୍ଡା ପଡୁନି ଏଁ ଏଁ
ହଁ ପରା କାଲି ରାତିରେ ବି ମାନେ ଶୋଇଲା ବେଳେ ଆମରେ ଆମେ ତ ବାହାର ଘରେ ଶୋଉଛୁ। ସେଇ ଘରଟା ଟିକେ ଥଣ୍ଡା ଲାଗେ ବୋଲି କାଲି ରାତିରେ ସେ ଟିକ ପବନ ଦେଇ ସେ ଯୋଉ ଗରମକୁୁ ସେଇ ଗରମ ହିଁ ଲାଗୁଥିଲା। ଉପର ଫ୍ୟାନ ଦେଇକି ତାପରେ ଷ୍ଟାଣ୍ଡ ଫ୍ୟାନ ଆମେ ଦେଇକି ସେତିକ ପରେ ବି ଆମକୁ ଗରମ ଲାଗିଲା ହେଲେ ସକାଳୁ ସକାଳୁ ଟିକେ ସେଇତି ବେଳେ ମାନେ ଟିକେ ଥଣ୍ଡା ଲାଗେ ନା, ନହେଲେ ଜମାରୁ ହୁଏ ନାହିଁ‌।
ଥଣ୍ଡା ଲାଗୁଚି ଏସିି ତ ସବୁ ଗରମ ସବ୍
ହୁଁ
ଲୋକଙ୍କର ସହି ହଉନି ତତଲା। ଚାର୍ଜ ରହୁନି ତାତିକି ପୋଡି ଯାଉଛି ସମ୍ଭାଳି ହଉନି। ଏତେ ଗରମ ହଉଛି। ଯୋଉ ମାନଙ୍କର ଏସିି ଅଛି ଟିକେ ରହୁଛନ୍ତି ଆମର ଏସି ନାହିଁ। ଯା ହଉ ସେ ଗରମରେ ଛଟପଟ ହେଇ ରଇବାକୁ ପଡୁଚୁ ଆଉ, ପଖାଳ ପାଣି ଖାଉଛୁ, ଥନ୍ ଫ୍ରିଜ୍ ପାଣି ପିଉଛୁ, ଧୁଆଧୋଇ ହଉଚୁ ଆଉ। ଏମିତି ହେଇକି ଚଳି ଯାଉଚି ଆଉ କଣ କରିବୁ ଆଉ। ଏତେ ଗରମ ପଡୁଚି ଯେ ଭାଇନଥିବ। ହେଲା, ଏଥର ବହୁତ ଗରମ ହଁ। ହୁଁ
ହଁ ପରା‌ ଲାଇନ ଫାଇନ୍ ସବୁ କାଟି ଦଉଛି ଗରମ ଯୋଗୁ। ସମସ୍ତେ ବ୍ୟବହାର କରୁଛନ୍ତି ନା ଇଲେକ୍ଟ୍ରି ଜିନିଷ। ତ ଲାଇନ ଅଧିକ କଟିଯାଉଛି। ତାପରେ ସମସ୍ତଙ୍କ ଘରେ ଏସି ଫ୍ୟାନେ ଲାଗିଲା ବେଳକୁ ଆହୁରି ଅଧିକ ଇଏ ହୋଉଛି। ତାପରେ ବି ଆମର ସେ ଆମର ମଟରଟା ବି ଥିଲା। ସେ ଲୋ ଭୋଲଟେଜକୁ ଆମର ଫୁଣି ବୋରିଙ୍ଗ ପାଣି। ପାଣି ଏତେ ସମୟ ମାର୍ ଧସିଗଲାଣି ତ ସେ ବୋରିଙ୍ଗ ପାଣି ଉଠିଲା ବେଳକୁ ଆଗରୁ ଆମ ମଟର ପୋଡ଼ିଯାଇଛି ଆମର ତିନି ଦିନ ପ ପାଣି, ଗରମ ଦିନରେ ପାଣି ବୋହିକି ଖାଲି ହାଲତ ପୁରା ଖରାପ।
ହୁଁ, ଆପଣଙ୍କ କଥା ଟିକେ ଚଡଚଡ୍ ହଉଛି କ୍ଲିୟର ଶୁଭୁ ନେଇ ଆଉ ଇଲେକ୍ଟ୍ରି ତ ବହୁତ ପ୍ରୋବ୍ଲେମ୍ କରୁଚି। ସମସ୍ତେଙ୍କ ଘରେ ଦିଟା ତିନିଟା ଏସି ଫ୍ୟାନ, ସିଲିଙ୍ଗ୍ ଫ୍ୟାନ୍, ଟେବୁଲ ଫ୍ୟାନ, ଷ୍ଟାଣ୍ଡ ଫ୍ୟାନ ଫ୍ରିଜି ଆ ଇଲେକ୍ଟ୍ରିକ କେତେ-ଏ-ଏ ଲୋ ମୋ ଭୋଲଟେଜ ଲୋଡ୍ ନବ। ବାଧ୍ୟ ହେଇକି ସେଇ ସେ ପୋଡି ଯାଉଛି ଲୋକଙ୍କ ଘରେ ଆଉ ଆଉ ପା ହଁ ଆପଣଙ୍କ ଫୋନ୍ ଟା କାଇଁ ଚଡଚଡ ଶୁଭୁଛି? କ୍ଲିୟର ଶୁଭୁନି ମତେ।
ଏବେ ଶୁଭୁଛି ଠିକଠାକ୍?
ହଁ ଏବେ ଆସିଲା। ଚଡଚଡ୍ ହଉଚି ଟିକେ।
ଓହୋ ସେଇ ବୋଧେ ନେଟୱାର୍କ୍ ଇସୁ ହୋଉଥିବ କି କଣ ହୋଉଥିବ କେଜାଣି। ଏବେ ଆପଣଙ୍କ ଶୁବୁଚି ନା?
ହଁ ଶୁବୁଚି ଯେ ଚଡ୍ ଚଡ୍ ହଉଚି କାହିଁକି କ୍ଲିୟର୍ ଶୁବୁଚି ସାଉଣ୍ଡ୍ ଅଲଗା ରକମର ହଉଚି ଚଡ୍ ଚଡ୍ ଚଡ୍ ଚଡ୍ ହଉଚି।
ମୁଁ ବି ଜାଣିି ନି ଆଉ କଉଥିପାଇଁ ହଉଚି ହଉ ଶୁଭା ଯାଉଚି ତ ଭଲ କଥା ଆଉ।
ହଁ ନେଟୱାର୍କ୍ ପ୍ରୋବ୍ଲେମ୍ ହଉଚି ବୋଧେ। ଚଡ୍ ଚଡ୍ ହଉଚି ଆଉ ବର୍ଷା ପବନ ହେଇଚି ବଡ ଗଛ ପତ୍ର ଭାଙ୍ଗିଚି ତାର ଫାର ଅ- କଟାକଟି ହଉଥିବ ଗଛ ବୁର୍ଛ ଆଉ ହେଇତିପାଇଁ ଚଡ୍ ଚଡ୍ ସୁବୁଚି ନେଟୱାର୍କ୍। ପାଉନି ଆଉ।
ହଁ- ହଁ ପରା। ସେଇ ଯଉ ଆମର ଏଇଟା ରେ କାଳ ବୈଶାଖୀ ହେଇଥିଲା ସେ ପଟିଆ ଆଡେ ମେସ୍ ମାନେ ଗଛ ପତ୍ର ନୁହଁ ପୁଳେ ଭାଙ୍ଗି ଯାଇଚି ପୁରା ରାସ୍ତା ବ୍ଲକ୍ କରିଦେଇଚ୍ ନ୍ତି ସେ ଗଛ ପତ୍ର କୁ କାରଣ ବଡ ବଡ ଗଛ ନା ସେ ରୋଡ୍ସ ମାନେ ମେନ୍ ରୋଡ୍ ସାଇଡ୍ ରେ ହିଁ ଲଗେଇଚନ୍ତି ମାନେ ଯଉ ଆଡେ ସବୁ ଲୋକ ଯିବା ଆସିବା କରନ୍ତି ତ ରାସ୍ତା ପୁରା ବ୍ଲକ୍ ସେଇପଟେ ରାସ୍ତା ବ୍ଲକ୍ କ୍ ହେଲା ପରେ ତାର ପଛ ଛକ ତା ସାଇଡ୍ ଛକ ଆଗ ଛକ ସୋ ଏସବୁ ଗୁଡାକରେ ଟ୍ରାଫିକ୍ ଜାମ୍। ଯାହା ହଉ ସେଇଟାକୁ ଦି ଦିନ୍ ଭିତରେ ସେଇଗୁଡାକ ଗଛ ଗୁଡାକ ଇଏ କରିଦେଲେ ଠିକ୍ ଠାକ୍ ଯାଇ ହଉଚି ନହେଲେ ତ ଯେତିକି ଟ୍ରାଫିକ୍ ହେଇ ଜାମ୍ ହେଇଚି ଏଇ ମାନେ ଗଛ ଭାଙ୍ଗିକି କହିଲେ ନ ସରେ ଲୋକମାନେ ତ ବହୁତ୍ ହଇରାଣ ହେଉଛନ୍ତି ମାନେ ସେ ଗଛ ଗୁଡା ସେଇଟେ ଯଉ ଦୋକାନ ଥିଲା ଘର ଥିଲା ସେ ତାଙ୍କ ଘର ବି ପଡିଯାଇ କି ସେ ଦୋକ୍ ଦୋକାନ୍ ମାନେ ଟିଣରେ ହେଇଥିଲା ନା ସେ ସବୁତକ ବି ଭାଙ୍ଗି ଯାଇଚି।
ହଁ -କଣ ଟିଣ ଆଜିବେଷ୍ଟ୍ ଘର ସବୁ ଭାଙ୍ଗି ଯାଉଚି ଗଛ ପଡିକି ତାର ଛିଣ୍ଡି ଯାଉଚି। ଗରିବ ଗୁରା ଘରେ ଯେତେ କରି ରହିଚନ୍ତି ଏଇ ଯଉ ମେଘ ପବନ କାଳ ବୈଶାଖୀ ତ ଆସୁଚି ହୁମ୍ ମାଇଲା ଭଳିଆ ଆସୁଚି କିଛି ପଡୁନ ଥିବ ଦୂର୍ ଦୂର୍ ବର୍ଷା ଢାଳିବ। ଛିଣ୍ଡି ଛିଣ୍ଡି କି ଯାହା ନାରବା ଖାର ହେଇଯାଉଚି ସେଥିରେ ଘଣ୍ଟେ ଦି ଘଣ୍ଟେ ଲାଇନି କା ଚୁଟି ଯେ ଯଉ ଗରମ ଆହୁରି ରହିଥୋଇ ହଉନି। ଓ ଖରା ତ ଯାହା ଗରମ ହଉଚି ପୁଣି ଲାଇନି କଟିଲେ ଯଉ ଗରମ। ମଣିଷ ଖାଲ ଛଟପଟ ହବା କଥା ଏଇ ଗରମ ରେ।
ହଁ ସେଇ କଥା ମା ନେ ଏଇ ଯଉ ଗରମ୍ ଦିନରେ ତ ବେଶୀ ଲାଇନ୍ କଟିବ କାରଣ ଇଲେକ୍ଟ୍ରି ଜିନିଷ ସମସ୍ତେ ୟୁଜ୍ କରୁଚନ୍ତି। ସମସ୍ତଙ୍କର ଟିଭି, ଏସି, ଫ୍ୟାନ, ଷ୍ଟାଣ୍ଡ ଫ୍ୟାନ, ସବୁ ଘରେ ଫ୍ୟାନ ତାପରେ ଇଲେକ୍ଟ୍ରି ବଲ୍ ଜାଳିଲା ପରେ ସବୁ ମିସ୍କି ଆଉ ଗୋଟେ ଇଏ କେତେ ଆଉ ମାନେ ଭୋଲ୍ଟେଜ୍ ନବ। ଆମ ଏରିଆରେ ତ ଏଇଠି ଖାଲି ଚାରି ଲକ୍ଷ ଲୋକ ଖଣ୍ଡେ ରହୁଚନ୍ତି ଆମ ସହରରେ। ସେମାନେ ସମସ୍ତେ ସବୁ ବ୍ୟବହାର କଲେ ସେଗୁଡା କେତେ କିଏ ସବୁ ଯୋଗେଇ ପାରିବେ ପାଣି ବି ସେଇ ହିସାବରେ ଦରକାର୍ ନା। ଏଇସବୁ ଅସୁବିଧା ହଉଛି ଆଉ କଣ।
ହୁଁ। ଯା ହଉ ଗମେଣ୍ଟ କିଛି ସୁବିଧା କରୁଚି ଆଉ କେତେ ଲୋକଙ୍କୁ ସାହାଯ୍ୟ କରିବ। ଆଉ ଶୀଘ୍ର ଶୀଘ୍ର ତଥାପି ଗଛ ପତ୍ର କାଟି ଦଉଚି ସଫା କରିକି ତାର ଇଲେ ଆଉ ଗରମ ତ ହବ ଖରା ହଉଚି ଗରମ ହଉଚି ଆଉ ଲାଇନ୍ ନ କାଟିଲେ ସେ ସବୁ କାମ କେମିତି କରିବି ଯାହା ବାଧେଇକି କାଟି କୁଟିକି କରିକି। ଶୀଘ୍ର ଶୀଘ୍ର ଦଉଚନ୍ତି ଆଉ କଣ ଆଉ କଣ କରିବା ଆଉ ଏଇଆ ସଇବାକୁ ପଡୁଚି ଆଉ କଣ କରିଆ ଆଉ।
ହଁ ଖରା ଦିନ ଯେତେ ଜାହେଲେ ବି ଆମେ ସେମାନଙ୍କୁ ଭୁଲ କହି କରିବାଣି। ଲୋକମାନେ ଅଧିକ ମାତ୍ରରେ ବି ୟୁଜ୍ କରୁଛନ୍ତି ଆଉ ସବୁବେଳେ। ଠିକ୍ ରାତି ଏଗାରଟା ହେଇଥିବ ଲାଇନ କାଟିିଦବ ତ ସେମିତି ବି ଆମେ ତାଙ୍କୁ କହି ପାରିବନି କାରଣ ରାତି ଏଗାରଟା ବେଳେ ସବୁ ଲୋକ ଘରକୁ ଆସି। ତବେ ତାଙ୍କର ସମସ୍ତେ ମିଶିକି ଥିବେ ସମସ୍ତେ ସବୁ ଇଲେକ୍ଟ୍ରି ୟୁଜ୍ କଲେ। ତ ସେତେବେଳେ ତ ଅଧା ଟାଇମ୍ ଲାଇନ କାଟିଦିଏ କାଲି ନା ପହଦିନ ଆମ ଘରେ ସେମିତି ଲାଇନ୍। କଟିଯାଇଛି।
ମାନେ ଝଡି ପୋକ ହେଇଛନ୍ତି ପୁଳେ। ସେଇ ମାନେ ଝଡି ପୋକ ଆମ ଖାଇବା ଆମେ ଠିକ୍ ଭାରି ଲାଇନ୍ ପଳେଇଲୁ ପୁଣି ଝଡିପୋକ ପଳେଇ ଆସିଲେ ଆମର ଖାଇ ହେଲାନି ମାନେ ଘ ଟେ ପରେ ଯାଇକି ଲାଇନି ଆସିଲା ଖାଉ ଖାଉ ଆମର ଏତେ ଲେଟ୍ ହେଇଗଲା ତାପରେ ସୁ କୋଇଲା ବେଳକୁ ତ ଆହୁରି ବି ଲେଟ୍ ହେଇଗଲା।
ହଁ ସେ ବା ଲାଇନି କାଟିଦଉଚି ଗଛ ସଫା କରିକି। କାଟିିଲେ ସିନା ଲାଇନି ଦେବେ। ଆଉ ଗଛ ନ ସଫା କଲେ ଲାଇନି କେମିତି ଦେବେ ବାଟରେ ଗଛ ପଡି ଯାଇଚି ଲୋକ ଯିବା ଆ ସେଆ କରିବାକୁ ଲାଇନି କୋଉଠି ଛିଣ୍ଡି ଯାଇଛି ତାର ଜଏଣ୍ଟ କରିବେ ଗ ଗଛ କାଟିବେ ଆ ଲାଗିଚନ୍ତି ତ ଆଉ କଣ କରିବା ଆମେ ଟିକିଏ କଷ୍ଟ ନ ସଇନେ ଆଉ କଣ କରିବା। ସେଇଟି ତ କରୁଚନ୍ତି ନା ନ କରନ୍ତି ହଁ ଆମେ ତାଙ୍କୁ କହିବା କରୁନାହାନ୍ତି ବୋଲି। ସେମାନେ ତ ଲାଗିଚନ୍ତି ଗଛ କାଟିବେ ଇଲେକ୍ଟ୍ରି ଦେବେ କେତେ ଆଡେ କେ ତେ ଲୋକ ଯିବେ ଆଉ।
ହଁ ପରା କୋଉ ଠିକ୍ ଅଛି ମୁଁ ରଖୁଛି ପରେ କେବେ କଥା ହବା ଆଉ।
ହଉ ଠିକ୍ ଅଛି ଓ ହୋ।